ଆଜ୍ଞ ତୁ ଶୁଭ ସନ୍ଧ୍ୟା।
ସୁୁଭ ସନ୍ଧ୍ୟା। ହଁ ଆଉ କଣ କରୁଚ?
ଏଇଠି ରୁଟି କରୁଥିଲି ସରିଲା ରୁଟି ବସି ଆଉ। ଆଜ୍ଞା ଆପଣ କଣ କରୁଚନ୍ତି?
ହେ କଣ କରିବି ଆଉ ଆମ ବାପ ବୋ ଖାଇସାଇଲେଣି। ଆଉ ବାପା ବୋଉ ଗଲେ ଶୋଇଆ ପାଇଁ। ତାଙ୍କୁ ଟିକେ ମୋଡି ମିଲି ବାପାଙ୍କୁ ଟିକେ ମୋଡିଲି ବୋଉଙ୍କୁ ଟିକେ ମୋଡିଦେଲି। ଆଉ ବୋଉଙ୍କୁ ଜ୍ୱର ହେଇଛି ତାଙ୍କୁ ଟିକି ତେଲ ଘସିଦେଲି ଗୋଡ଼ରେ।
ଆଜ୍ଞ।
ରେ ତେଲ ଭସି ହୁଅନ୍ତି ହଁ ଆଉ କୁଅର ରୁଟି ପକେଇକି ଆଇଲି। ଆସିକି ତମ ସାଙ୍ଗେ ଟିକେ କଥା ହଉଚି ଆଉ ଆ ହୁଁ ହୁଁ।
ଉଁ ଆପଣ ତାହେଲେ ଖାଇନାହାନ୍ତି।
ନା ନା ମୁଁ ଖାଇ ନାହିଁ।
ଉଁ ହୁଁ।
ହୁଁ।
ଆଉ କଣ କୁହନ୍ତୁ?
ହୁଁ ଆଉ କଣ କରୁଚନ୍ତି?
ଏଇଠି ବସିଛୁ ଆଉ କଣ କରିବି ବ
ଆ ଆମ ଆପଣଙ୍କର ପକ୍ ଆପଣଙ୍କର ପକ୍କା ଆପଣଙ୍କ ପକ୍କା ଘର ନା ଚାଳ ଘର?
ନାଇଁ ଚାଳ ଘର ଆମର।
ଉଁ ହୁ ଚାଳ ବର୍ଷକୁ ଥରେ ଛାଉଥିବେ ନୁହଁ ଆଉ। ଆଉ ଆପଣ ପକ୍କାଘର କରିଦଉନାହାନ୍ତି।
ନାଇଁ କିଛି ଆର୍ଥିକ ଅବସ୍ଥା ପାଇଁ କରିପାରୁନୁ।
ଓହୋ ଆସ୍ଥିକ ଅବସ୍ଥା ଟିକେ ଭଲ ନାହିଁ।
ଟି ହଁ ମୁଁ ରୋଜଗାର କଲେ ମୁଁ ଭାବୁଛି କରିବି ଆଉ।
ଉ ହୁଁ।
ଆଇଡିଆ।
ହୁଁ ହୁଁ।
ଆପଣ ତ ଜାଣିଥିବେ ଆର୍ଥିକ ଅବସ୍ଥା ପାଇଁ ଆଉ କଣ କରିବୁ ଦିମୁଠା ଖାଇକି ଦିମୁଠା ଖାଇକି ରହିବା କଥା ଆଜ୍ଞା।
ସମ୍ବଳ କେହିନାହାନ୍ତି ବାପା ଚାଷ କରୁଚନ୍ତି ପ୍ରାୟ ହଁ ଆପ ଣ ଗୋଟେ ଝିଅ ନା କ ଆଉ କିଏ ଅଛନ୍ତି?
ଆଜ୍ଞା ଗୋ ଟେ ଝିଅ ନାଇଁ ନାନ୍ତି ବଡାଆ ପାଙ୍କ ପୁଅ।
ହଁ ହଁ ହଁ। ହେଲେ ବି ଶୁଣ ଯେତେ ଭାଇ ସେତେ ଘର କହିବାକୁ ଗଲେ ହଁ ଆଉ ଆମେ ପା ଞ୍ଚ ଟଙ୍କା କାହାଆ କୁ ଦେଲେ କିଏ ଆମକୁ ପାଞ୍ଚ ଟଙ୍କା ଦବ। ଆଉ କିଏ କାହାକୁ ଆଜିିକାଲି ଇଏ କଲେଣି ହଁ।
ଆ
ହଁ
ଆଉ କରିନୁ ଅଛୁ ତ ଯିଏ ଯୋଉ ପକ୍କା ଘର ହଉ ମାଟି ଘର ହଉ ଆ। ଅଛୁ ତ ଆଉ କଣ କରିବା ଆଜ୍ଞା।
ହୁଁ ହୁଁ ହୁଁ କଣ କହନ୍ତିନି ଏ ଦେହକୁ ହଁ ହଁ। ହଁ ସେଇଟା ତ ସତ କଥା ହଁ।
ଆଜ୍ଞା।
ଓହୋ ଆଉ ଆପଣଙ୍କ ମାମୁଁ ଘର କି। ମାମୁଁଘର ଘର ପରିକା ଭଲ ଟିକେ ଚଳାଚଳ ତାଙ୍କର ଅଛି ସିଏ ଟିକେ ସାହାଯ୍ୟ କରିନାହାନ୍ତି।
ହୁଁ ସାହାଯ୍ୟ କରିବେ ଆଉ ସେମିତି କରନ୍ତି ଆଉ। ହଉ ଘର ଟିକେ କରିବାକୁ ତ ଜାଣିଥିବେ ଏବେ କେତେ ଟଙ୍କା ଦରକାର।
ହୁଁ। ଆପଣଙ୍କୁ ଇନ୍ଦିରା ଆବାସ ମିଳୁନି ନୁହଁ ଇନ୍ଦିରା ଆବାସ ମିଳିନି ନୁହଁ।
ଆପଣ ତ ଜାଣିଥିବେ ବଡ଼ ଲୋକିଆ ମାନଙ୍କୁ ଇନ୍ଦିରା ଆବାସ ମିଳିବ ଘର। ଗରିବ ଲୋକଙ୍କୁ କିଏ ପଚାରୁଛି ଆଜି କାଲି। ଆଜ୍ଞା। ଯୋଉଠି ଲୋକଙ୍କ ପାଖରେ ଖାଇବାକୁ ଥିବ ଲୋକଙ୍କୁ। ଖାଇବାକୁ ଦେବେନି ଯାହା ପାଖରେ ନଥିବ ଯାହା ପାଖରେ। ଖାଇବାକୁ ଥିବ ଲୋକ ତାଙ୍କୁ ଖାଇବାକୁ ଦେବେ।
ହୁଁ ହୁଁ।
ହୁଁ।
ହୁଁ।
ଶୁଣିଥିବେ ଗୋଟେ କଥା। ମାନେ ତେଲିଆ ମୁଣ୍ଡରେ ତେଲ ଖୁରା ମୁଣ୍ଡକୁ କେହି ପଚାରନ୍ତିନି ବୋଲି ବୋଲି।
ହଁ ଆଉ କଣ ସବୁ ଢଗ ଜାଣିଛନ୍ତି କହୁନାହାନ୍ତି।
ନାଇଁ ମୁଁ ଢଗ କିଛି ଜାଣିନି ମା କୁହନ୍ତି ମୁଁ ଶୁଣିଥିଲି। ଯା ତା ଅର୍ଥଟା ମୁଁ ବୁଝିଥିଲି ସେଥିପାଇଁ ଆପଣଙ୍କୁ କହିଦେଲି।
ଉଁ ହୁଁ ମା ଆଉ ସେମିତି କଣ ଢଗ ଜାଣିଥିବେ ମାଙ୍କୁ- -
ଆଜ୍ଞା ଆଜ୍ଞା ନିହାତି କହିବି।
ହୁଁ ହୁଁ ହୁଁ ହୁଁ ଆଉ କଣ ଗୀତ ବୋଲି ଜାଣି ଚନ୍ତି।
ହଁ ସେମତି, ବେଳେ ବେଳେ ଗୀତ ଟିକେ ଗାଏ ମତେ - - ନା ଆଜ୍ଞା ମତେ ଗୀତ ଗାଇବାଠୁ ଶୁଣିବାକୁ ଟିକେ ବେଶୀ ଭଲ ଲାଗେ।
ହେଲେ ବି ଟିକେ ଜାଣିଥିବେନି ଅଳ୍ପ ବହୁତୁ ଟିକେ ବୋଲୁନାହାନ୍ତି।
ଆଜ୍ଞା ଟିକେ ରୁହନ୍ତୁ ପାଞ୍ଚ ମିନିଟ ମୁଁ ଟିକେ ମନେ ପକାଏ। ହୁଁ ଗାଇବି ଆଉ ଭଲ ଗୀତ ଟେ ଆଜ୍ଞା। ହୁଁ ଆଜ୍ଞା ଆଜ୍ଞା। ହଁ ମତେ ଗାଇବା ଅପେକ୍ଷା ଏଇ ଗୀତ ଟି ଶୁଣିବାକୁ ବହୁତ୍ ଭଲ ଲାଗେ। କଂ ପାଇଁ ନା ଗୀତ ଶୁଣିଲେ ମୁଁ - - ମନର ମନ ଟିକେ ହାଲ୍‌କା ହେଇଯାଏ। ଆଉ
ହୁଁ ମତେ ଗୋଟେ ବହୁତ ଭଲଟା ଗୀତ ଭଲ ଲାଗେ ଗୋଟେ। କଉଡି କଉଡି ବୋଲି ଗୋଟେ ଭଲ ଗୀତ ଟେ ମତେ ଭାରି ମାନେ ସେ ଶୁଣିବାକୁ। ଆମର ଆଗେ ସବୁ ବହି ଥିଲା ଜାଣିଥିବେ। ଓ ହଁ ସେ ବହି ଦେଖା ହଁ ହଁ ଆମର ସ୍କୁଲ କମ୍ପିଟିସନ ହୁଏ ହଉ ସବୁ ଝିଅଙ୍କ ଭିତରେ
ଆମେ ସବୁ ହେଇ ଗୀତ ବୋଲୁ--କଉଡ଼ି କଉଡ଼ି ସେ କଳା କଉଡ଼ି ଯୋଉ ଠାକୁରଙ୍କର ଆମ ଜଗନ୍ନାଥଙ୍କର ହଁ- - ସେଇଟା ସେଇଟା ବହୁତ ଭଲ ଲାଗେ ମୋତେ। ଆଉ ହ ଆଉ ତାପରେ, ଆଉ ବହୁତ ଗୀତ ଅଛି ଏମତି ମତେ ବି ମନେ ପଡୁନାହିଁ। ହ ମତେ ବହୁତ ହାଁ ଆଉ ତା ଉପରେ ଆଉ ଗୋଟେ ଅଛି ୟୁନିଫର୍ମ ହାମର ଆଉ କୁଣ ସେ ଗୀତର ମୋ ମନଟ ପଡ଼ିନି ନୀଳାଚଳ ଧାମ ଯାଇ ମୁଁ ପାରୁନି ଆଜ୍ଞା ହ ସେଟା ଆଉ ଗୋଟେ ଆମ ର ଛାମୁ ହେ ଛାମୁ ହେ ଯୋଉ ଗୀତ ଟା ଆମର ସେଇଟା ବି ମୋର ବହୁତ ପସନ୍ଦ ଏଇତି ବହୁତ ସାରା ଗୀତ ଅଛି ପସନ୍ଦ କିନ୍ତୁ ମୁଁ କରିଆ ଆମେ ବହୁତ ଦିନ ହେଲା ଛାଡିଲେଣି ନା ସବୁ ଆଉ ହଁ ଯାହା ବିି ହେଲେ ଟିକେ ଭୁଲ୍ ଭାଲ୍ ହେଇଯିବ ଗୀତ ଟା ଆଉ ସେଥିପାଇଁ ହଁ କାଳେ ଭୁଲ୍ ଭାଲ୍ ହେଇଗଲେ ତମେ ମତେ ଟିକେ କଣ କହିବ କି କଣ ମତେ ଟି ଖରାପ ଲାଗିବ, ଉ ସେଥିପାଇଁ ମୁଁ ଆଉ ବୋଲୁନି।
ଦିଦି ଆଜ୍ଞା।
ହୁଁ, ହୁଁ।
ଗାଉନାହାନ୍ତି ଆପଣ ଗୋଟେ ଗୀତରେ ଗାଆନ୍ତୁ। ଭୁଲ୍ ଭାଲ୍ ହେଲେ ଚଳିବ ଏଥିରେ କଣ ଅଛି।
ହଁ, ହଁ ଅ
ହଁ, ହଁ ହଉ କେତେ ହେଇ ଛାତ ଉପରେ ବୁଲୁଛନ୍ତି ତ? ବହୁତ୍ ଜୁଳୁଜୁଳିଆ ପୋକ ଗୁରା ଉଡୁଚନ୍ତି। ଆଉ ଜୁଜୁଳିଆ ପୋକ ଦେଖିଲେ ଆଉ ମୋ ପୁଅ ଡରୁଚ଼ି।
ଆଜ୍ଞା ଆପଣ ଝୁଣିଥିବେ ଗୋଟେ କଥା ଜୁଳୁଜଳିଆ ପୋକ ଦେଖିଲେ ରାତିରେ କାଳେ କୁହନ୍ତି ଝାଡ଼ା ଲାଗେ ବୋଲି।
ଆଜ୍ଞା
ଶୁଣିଥିବେ ଗୋଟେ କଥା ଜୁଳୁଜୁଳିଆ ପୋକ ଦେଖିଲେ କାଳେ କୁହନ୍ତି ରାତିରେ ଝାଡ଼ା ଲାଗିବ ବୋଲି।
ହୁଁ ସେଇଟା ସତ କଥା ମୁଁ ବି ଶୁଣିଛି କାଇଁ ମୁଁ କୋଉ ଦିନ ଝାଡା ଉଠି ନାଇ ଝୁଳିଆ ପୋ
ଆଜ୍ଞା, କୁହନ୍ତି ଖାଲି ଲୋକ ଶୁଣନ୍ତି ଆଉ।
ଆ ସେଇଟା ଛୋଟ ବେଳୁ ଅ ଛି କାଳେ ଜୁଳୁଜୁଳିଆ ପୋକକୁ ଧରିଦେଲେ କାଳେ ମରିଯିବ ଯାହାହେଲେ ଛୋଟ ଜିବଟେ ନା। ଆ ସେଥିପାଇଁ ହଁ
କୁହନ୍ତି ଯେ ମାନେ ବହୁତ୍ ମାନେ କେତେ ପକ୍ଷୁ ପଶୁ ପକ୍ଷୀ ମାରିବା ଅପେକ୍ଷା ଗୋଟେ ଜୁଳୁଜୁଳିଆ ପୋକକୁ ମାରିଦେଲେ କାଳେ ମାନେ ବହୁତ୍ ପାପ ହେଇଥାଏ।
ହଁ।
ଆଜ୍ଞା। ଆଜ୍ଞା, ଆଉ କଣ କୁହନ୍ତୁ?
ନା ଆଉ କଣ କହିବା ଆଉ ଏଇଠି ଆମର ଜଣେ ଭାବୁଚୁ ମୁଁ ଆମର ଗୋଟେ ଯୋଉ ଧୂପ ମେସିନ୍ ଆଣିକି ନା ଘରେ ଭାବୁଚୁ ମୁଁ ଧୂପ ତିଆରି କରିବାକୁ ଆ ବସିବା ଅପେକ୍ଷା କାଶିବା ଭଲ କଥାରେ ନାଇଁ
ଆଜ୍ଞା।
ନହେଲେ ଯଦି ଆର୍ଥିକ ଅବସ୍ଥା ଆପଣଙ୍କର କହୁଛନ୍ତି ଭଲ ନାହିଁ। ନହେଲେ ଲୋନ୍ କରିକି ଧୂପ କମେସିନିଟି ଆଣୁନାହାନ୍ତି ଆଣିକିନା
ଟିଆ କରୁଚନ୍ତି ଆପଣ ଜାଣିଥିବେ? ଆଜ୍ଞା ଆଜ୍ଞା ସେଇଥିରୁ ଭାବୁଚି କିଛି ପଇସା ଲୋନରେ ଆଣିକି ଧୂପ ମେସିନ୍ ଟେ ଆଣିକି ଘରେ ପକେଇକି ନିଜେ ଏଇନେ ଇନିକମ୍ କିଛିତ କରିପାରିବି। ଆଜ୍ଞା।
ଧୂପ ମେସିନି ଆଣିି କରନ୍ତୁ ନହେଲେ ନାଇଁ ଆମର ପତର ମେସିିନି
ଆଜ୍ଞା ନହେଲେ ଅଟା ଅଟା କଳ ଜାଣିଥିବେ।
ହୁଁ ହୁଁ।
ଆଜ୍ଞା ଧାନ କଳ ଅଟା କଳ।
ହୁଁ ଉଁ
ଏସବୁ ବି
ହଁଅଁ ଆଣିକି କରନ୍ତୁ ଯଦି କିଛିଟା ଇନକମ୍ କରନ୍ତୁ ବାପା ମାଆଙ୍କୁ କିଛିଟା ସାହାଯ୍ୟ କରନ୍ତୁ। ଯେହେତୁ ଏବେ ଅଭିଆରିଅ ଅଛନ୍ତି ବାହା ହେଇନାହାଁନ୍ତି କଲେ ଚଳିବ। ବାହା ହେଲା ପରେ ହେଟା କଲେ ସୋଭା ପାଇବନି ବାପଘରେ କଣ କରିପାରିବେକି?
ଆଜ୍ଞା।
ହଁ ହଁ ତାପରେ ଆମେ ବଡ଼ ଛୋଟ ରୁ ବଡ଼ ହବା ଏକାଥରେତ ଆମେ ବଡ଼ ହେଇପାରିବ
ନାହିଁ ନାଇଁ ଛୋଟରୁତ ବଡ଼ ଆମେ ହବା ଆଉ ଆଜ୍ଞା।
ଓହୋ ହଁ ହଁ ବାପ
ଆଉ ଆଜ୍ଞା ହଁ ଚାଷ କରନ୍ତିଆମର ଧାନ ଚାଷ ହୁଏ। ଆଉ ବିରି କୋଳଥ ବାଦାମ ଏଇସବୁ ଲଗାଅ ଆପ ପନିପରି ପନିପରିବା ଚାଷ ବି କରନ୍ତି।
ହୁଁ ହୁଁ ସା ହଁ ଆମର ଏ ବର୍ଷ ଏବେସାରୁ ଲଗେଇଚି ଆଳୁ ବି ଲଗେଇଚି ମା ମାଟି ଆଳୁ ଲଗେଇଚି ଆ ଆମର ପୋଇ ଲଗେଇଚି ଜହ୍ନି ଲଗେଇଚି। ଭେଣ୍ଡି ଲଗେଇଚି କଞ୍ଚା ଲଙ୍କା ଲଗେଇଚି। ଆଉ କଲରା ବି ଲଗେଇଚି ହ ଆଉ ହଉ
ପନିପରିବା ଲଗେଇଚନ୍ତି ଆମ ପାଇଁ କେବେ ପଠେଇବେ ନିହାତି।
ହଁ ହଁ ନିଶ୍ଚୟ ନିଶ୍ଚୟ ଫଳିଲେ ଫଳ ଫଳିଲେ ତ ଖାଇ ହବନି ଖାଇ ଖାଇକି କଣ କଇଲେ ଲୋକଙ୍କୁ ଦିଅନ୍ତି ଆଉ ଏବେ ଯୋଉ ବର୍ଷା ତ ଯୋଉ ହଉଚି ଗଛ ରହିବା ନ ରହିବା ବି ମୁସୁ କିଲ୍ ହେଇଗଲାଣି କାହିଁକିନା ଗଛ ସବୁ ହଁ ହେଲାଣି ଜଉଆ ବି ନାଗିଲାଣି। ଗଛର ହ ହଁ ହଁ ଜଉଆ ଲାଗି ଗଲାଣି ଜଉଆ ଛଡେଇବାର ଉପ କିଛି ଜାଣିଛନ୍ତି କିଛି ଉପାୟ?
ମୁଁ ଯୁଆ ହିଁ ଜାଣିନି ଆଉ।
ହୁଁ ହୁଁ ମୁଁ କିନ୍ତୁ ଶୁଣିଥିଲି କୁହନ୍ତି ଗଇଁଠା ପଁସ ପକେଇଲେ ପଳେଇ ଯାଏ ବୋଲି କାହିଁକିନା ବି ଗଇଁଠା ଫଉଁସ ବି ପକେଇଲେଣି ବି ଯାଉନାହିଁ।
ହୁଁ କଣ ତାର କିଛି ମେଡି ସିନ ଥିବ।
ଝୁଡଙ୍ଗ ଝୁଡଙ୍ଗ ଲଗେଇଚି ଏତେ ମାନେ ସେ ଝୁଡଙ୍ଗ ଯଦି ଫଳି ମନ କରିବ ତମେ ଖାଇ ଖାଇ ବିକି ବିକି ବିି ତମର ସରିବନି ଏମିତି ବି ଫଳ ଫଳିବ। ଆଉ କଣ କରିବି ଆଉ ଗଛ ଜବା ଲାଗିଗଲାଣି ପୁରା।
ହଁ ଏ ଯୋଉ ବର୍ଷା ହଉଛି ସେଥିପାଇଁ ଲାଗି ଯାଇ ଠକୁ ଯିବା ପରା ଆଉ ଆଜ୍ଞା।
ହିଁ। ହଁ।
ବର୍ଷା ପାଇଁ ତ ଆମର ପ୍ରାୟ ସବୁ କିଛି ନଷ୍ଟ ହିଁ ହେଇଯାଇଥାଏ।
ହଁ ହଁ ତିନି ଦିନ୍ ତ ଲଗାତାର ସକାଳ ସଞ୍ଜ ଯାଏ। ବର୍ଷା ହଉଛି ରାତି ଯାଙ୍କ ବର୍ଷା ହଉଛି ନଈ ପୋଖରୀ ପୁରି ଗଲାଣି। ଆଉ। କାଇଁ ମତେ ଲାଗୁନି ସେ ଗଛ ସବୁ ରହିଲା ଭଳିଆ ଭଗବାନଙ୍କୁ ଡାକନ୍ତୁ। କେମିତି ଗଛ ସବୁ ରହୁ ଆଉ ପନିପରିବା ଆମେ ଖାଉ ତମ ମାନଙ୍କୁ ବି ଦଉ।
ଆଜ୍ଞା।
ହୁଁ
ଆଜ୍ଞା ଆଉ କଣ କୁହନ୍ତୁ?
ନାଇଁ ଆଉ କଣ କହିବା?
ଆଜ୍ଞା ଆଉ ଠିକ ଅଛି ଆଜ୍ଞା ଆଜ୍ଞା। ଫାଙ୍କା ହେଲେ କେତେବେଳେ ଫିର୍ କଲ୍ କରିବେ ଆପଣ।
ହଁ ନିଶ୍ଚୟ।
ଆପଣଙ୍କ ଠାରୁ ବହୁତ୍ କିଛି ଶିଖିବାକୁ ମତେ ମିଳୁଛି। ଆଉ ବହୁତ୍ ଭଲ ଲାଗୁଛି ବି ଆଉ ପୁଣି ଆପଣଙ୍କ ସ ମୟ ହେଲେ ଫିର୍ କେବେ କଲ୍ କରିବେ। ଆଜ୍ଞା ଆଜ୍ଞା ଧନ୍ୟବାଦ୍ ଆଜ୍ଞା।